କଂ କର୍
ମୁଁ ବୁଲୁଛି। ଦିଦି ନମସ୍କାର।
ହ୍ୟାଲୋ।
ଦିଦି ନମସ୍କାର।
ଆଉ, କଣ କରୁଛନ୍ତି ଆପଣ?
ବଲୁଛି। ଆପଣ?
ନାଇଁ, ଏଇଠି ଟିକେ ବସିଛି। ଆଉ କଣ ଖିଆପିଆ, କେମିତି କଣ ସବୁ ଚାଲିଲାଣି।
ଖିଆ ପିଆ, ସବୁ ସେମିତି ଚାଲିଛି ଆଉ।
ଆଉ ଆଜି, ଆଣ୍ଟି କଣ କରିଥିଲି?
ଆଜି ହେଉଛି ଯେହେତୁ ଏକାଦଶୀ, ଅରୁଆ, ଡାଲମା, ଶାଗ ଭଜା, ପୋଟଳ କସା।
ଆଜି ଏତେ କଣ ତ ଆପଣଙ୍କର ଆଇଟମ।
ଏକାଦଶୀ ଆଉ ରୁକ୍ମଣୀ ବିବାହ।
କଣ କହିଲେ?
ଏକାଦଶୀ ପୁଣି ରୁକ୍ମଣୀ ବିବାହ।
ଆଜି ରୁକ୍ମଣୀଙ୍କ ବିବାହ କାହା ସହିତ ଆପଣଙ୍କ ସହିତ ହେଇଥିଲା କି?
ମ ସହିତ ନାଇ। ମହାପ୍ରଭୁ ଜଗନ୍ନାଥଙ୍କ ସହିତ ନା।
ନୁହେଁ। ତାଙ୍କ ବିଷୟରେ ଇଏ କରିବା, ଥଟା କରିବା ମ ଉଚିତ ନୁହେଁ।
ହଁ। ସେଥିଲାଗି ହେଇଥିଲା ଆଉ ସାଧା ସିଧା ଖାଇବା ଆଜିର।
ଓ ହୋ। ଆଜି ତ ମୁଁ ଆସି ଆସିଗଲି। ଆମ ଯୋଉ ଜଣଙ୍କ ଘରକୁ ଯାଇଥିଲି। ଆଜି ମୁଁ ଫେରିଲି। ସକାଳ ଦଶଟା ବେଳେ। ନଅଟା ତେୟାଳିଶ ରେ ସେଠୁ ବାହାରିଲି ଆମ ଘରେ ଆସିକି ଦଶଟା ପନ୍ଦରରେ ପହଞ୍ଚିଲି। ମୁଁ ଗାଡି ଚଲାଉଥିଲି ଉଡ଼ାଜାହାଜ ଚାଲଉଥିଲି ମମୁଁ ନିଜେ ଜାଣିପାରିଲି।
ନ ଯୋଉଟା ଚାଲଲେ ବି ଚଳିବା। ଗାଡି ଚଲେଇଲେ ବି ଚଳିବ, ଆଉ ଉଡାଜାହାଜ ଚଲେଇଲେ ବି ଚଳିବ।
ହଁ।
ଆଉ ତମର କଣ ହେଇଥିଲା ଖାଇବା ପାଇଁ।
ଆମର ଆଜି କିଛି ନାହିଁ। ମୁଁ ଯାଇଥିଲି ଆଡମିସନ କରିବା ପାଇଁ, ଗୋଟେ କଲେଜ କା ଘର ପାଖରେ ଗୋଟେ କଲେଜ କୁ ଯାଇଥିଲି, ବାସ ସେଠି ଆଡମିସନ୍ କଣ କରିବେ, ମୋ ମୁଣ୍ଡ ଏକାଥରେ ଟିଣ ହେଇଗଲା।
କାହିଁ, କଣ ଅସୁବିଧା ହେଲା କି?
ମୋର ଆକଚୁଲି, ଯଉ ସେ ଯୋଉ ସାର୍ଟିଫିକେଟ ହେରିକା ନ ଆଣିବାରୁ ମୁଁ ଇଏ କରିଦେଲି, ମତେ ସାର୍ ଯ, ଆମ ସେ ଘର ପାଖରେ ଜଣେ ସାର୍ ଥିଲେ ହିଷ୍ଟ୍ରି ସାର୍ ବୋଲି, ସେ ଥିଲେ ତାଙ୍କ ସହିତ ଆମେ ଚିହ୍ନିଛୁ ଜାଣିଛୁ ତାଙ୍କୁ। ଜାଣିଛୁ, ଯେହେତୁ ଆମେ ଆଉ ଜଣେ ସାର୍ ଆମର କେମେଷ୍ଟ୍ରିର ଥିଲେ ସେ ମତେ ଖାଲି କହିଲେ ଆଉ ତୁ ମତେ ଯେତେବେଳେ ଆସ ସେତେବେଳେ ମତେ କଲ୍ କରିବୁ, ମୋର ଆଉ ଏତେ ମାଇଣ୍ଡ ନାହିଁ ଯେ ସାର୍ ଙ୍କୁ କଲ୍ କରିବା ପାଇଁ ଆଉ କଣ କରିବି ମୁଁ ତ ସାରଙ୍କୁ କୁ କଲ୍ କରିନି ମୁଁ ଗଲି ଫାଷ୍ଟ ସିଏ ମୁଁ ତାଙ୍କୁ ନେଇ ଡକ୍ୟୁମେଣ୍ଟ ଦେଖେଇଲି, ତାପରେ ମୋ ମମି ଗୋଟେ ଅଣ୍ଡର ଲେ, ମୁଁ ମୋ ମମିଙ୍କୁ ମନା କରୁଛି ସେ ଅଣ୍ଡର ଅଣ୍ଡରଟେକିଙ୍ଗଟା ଭୁଲ ମୋ ମମି ଜବରଦସ୍ତ୍ ସେ ଅଣ୍ଡରଟେକିଂ କୁ ଲେଖିଲେ, ସେଟା ମୋ ତାର ଯାହା ଦ୍ଵାରା କି ମୁଁ ନେଇକି ଯେତେବେଳେ ଗଲି କାହା କତିକି ସେଇ ଯୋଉ ଆଙ୍କ କତିକି ଯେତେବେଳେ ଗଲି ଆ ତାଙ୍କ ସେଇ ଯୋଉ କଲେଜ ର ପ୍ରିନ୍ସପାଲ ତାଙ୍କ ସେ ପ୍ରିନସ୍ପାଲ ମତେ କହିଲେ, ସାଇନ୍ସିନ୍ ଷ୍ଟୁଡେଣ୍ଟ ହେଇଚୁ ତତେ ଗୋଟେ ଇଏ ଲେଖି ଆସୁନି ମତେ ବହୁତ- ଖରାପ ଲାଗିଲା ସେ ଜାଗାରେ।
କାହିଁ ତମେ କଣ ଆର୍ଟଶର ଲେଖି ଦେଇଥିଲ ନା କଣ? ମାନେ ଅଣ୍ଡରଟେକିଂ ଟା କଣ କେମିତି ଭୁଲ ହେଲା?
ଅଣ୍ଡରଟେକିଙ୍ଗଟା ଲେଖିଥିଲି ଏଇଥିପାଇଁ ଯେ ମୁଁ ସାର୍ଟିଫିକେଟ ଆମ କଲେଜରେ ଇସୁ ହେଇନି ଆମ କଲେଜରେ ଇ ସୁ ହେଲେ ମୁଁ ଆଣିକି ସୋମବାର ସୁଦ୍ଧା ଏଠି ଦେଇଦେବି, ନହେଲେ ସୋମବାର ସୁଦ୍ଧା ନଦେବି ମୋର ଇଏ ହେଇଯିବ। ହଁ ମାନେ କଣ କହିଲେ ମାନେ ମତ ତ ମୋର ଆଡମିସନ ହେଇପାରିବନି ଆଉ, ସେଥିପାଇଁ ଅଣ୍ଡରଟେକିଙ୍ଗଟା ଲେଖିଥିଲି ମୁଁ ଜାଣିନି ଜଣେ ନୂଆ ଆ ଇଏ ଆସିଛନ୍ତି ବୋଲି ହେଡମାଷ୍ଟର ମାନେ ପ୍ରିନ୍ସିପାଲ ଆସିଛନ୍ତି ବୋଲି ମୁଁ ଜାଣିନି ହୁଁ। ସେଥିପାଇଁ ଟିକେ ଅସୁବିଧା ହେଲା, ତା ନା ହେଲାନି କାଲି ସକାଳୁ କହିଲେ ଯାଇକି ଆଡମିସନ ଇଏ ଧରିକି ଆସିବା ପାଇଁ ଯିବା ପାଇଁ ପ୍ରଭାସ ଜଣେ ପ୍ରଭାସ ସାର୍ ବୋଲି ଅଛନ୍ତି ହିଷ୍ଟ୍ରିର ସିଏ ଆକଚୁଆଲି ମ ମୋ ନିଜ ଲୋକ କହିବେ ମୁଁ କିନ୍ତୁ ମନେ ନଥିଲା ତାଙ୍କ କତିକି ଯିବା ପାଇଁ, ଆ ଛାଡ ଆଉ ମନେ ନଥିଲା ଆଉ ଯା କଣ କରିବା ବାଧ୍ୟ ତଉ, ସେଥିପାଇଁ ମୁଁ ତାପରେ ଯାଇ ମୋ ମମି ଜଣେ ଷ୍ଟାଫ୍ ଅଛନ୍ତି କଲେଜ ରେ, ମୁଁ ଯାଇଁକି ସାରଙ୍କୁ ସେଠୁ ଆମ ଘର ପାଖ ଯୋଉ ସଞ୍ଜୟସାରଙ୍କ ସହିତ ଇଏ ଗଲି ମାନେ ଦେଖାହଲି ତାପରେ ସଞ୍ଜୟ ସାରଙ୍କ କତିକି ଗଲି ସଞ୍ଜୟ ସାର୍ ମତେ ଡାକିକି ନେଲେ ପ୍ରଭାସ ସାର୍ ବସିଥିଲେ। ତାପରେ ହେଟୁ ମୁଁ ସଞ୍ଜୟ ସାର ଙ୍କ ସହ କଥା ହେଲି, ମୁଁ ସାର୍ ଙ୍କୁ କହିଲି ମୁଁ କହିଲି ଆଉ ସାର୍ ମୁଁ ଆପଣଙ୍କୁ ଚିହ୍ନିଛି ସାର୍ କହିଲେ କେମିତି ମୁଁ କହିଲି ମୋ ମମୀ କୁନ୍ଦା କଲେଜରେ ଅଛନ୍ତି, ଦେବକି ସେ କହିଲ ତୁରନ୍ତ ଡାକ ସିଏ ଜଣେ ଷ୍ଟାଫ୍ ହେଇକି ବାହାରେ ଠିଆ ହଉଛନ୍ତି, ତାପରେ ମମିଙ୍କୁ ଡାକିକି ଆଣିଲି ମୁଁ କହିଲି ମମି ଆଉ ପ୍ରଭାସ ସାର୍ ଡାକୁଛନ୍ତି ତମକୁ ଆସ। ମମି କହିଲେ ହଉ, ତାପରେ ଆସିଲେ ସାର୍ କହିଲେ ତମେ ନିଜେ ଭଳିଆ ଷ୍ଟାଫ ଆସୁଛ କଲେଜ କୁ ଖାତ ଦେଖିବା ପାଇଁ ତମେ ଆସିକିିନା ଲୁଚିକି ଠିଆ ହଉ ତମେ ଷ୍ଟାଫକୁ ଚିହ୍ନିବା କଥା ନା ତମେ ଓଲଟା ଆମ ଗେଷ୍ଟ ତାପରେ ଏମତି ସାର କହିଲେ ମାନେ ଖରା ବୋଲି ତାପରେ ସେଠୁ ଆମ କଲେଜ ପ୍ରିନ୍ସିପାଲଙ୍କ ନମ୍ୱର୍ ନେଇ ତାଙ୍କୁ ପୁରା ସୋଧିଲେ କହିଲେ ପାଞ୍ଚଟା ଜି ସୁଦ୍ଧା ଯଦି ଏଇ ଝିଅର ଆପଣ ସାର୍ଟିଫିକେଟ ନଦବେ ତାହେଲେ ମୁଁ ଉପରୁ ଅର୍ଡର କରିକି ଆପଣ କଲେଜ କୁ ସସ୍ପେଣ୍ଡ କରାଇଦେବି।
ସାର୍ଟିଫିକେଟ ତାହଲେ ଆଜି ହେଇଗଲା?
ସାର୍ଟିଫିକେଟ ଟା ମୁଁ ପର ଦିନ ଯିବି ମାନେ କାଲି ଯିବି ନିହାତି ଧରିକି ପଳେଇ ଆସିବି ଆଉ। ହ
ଆଉ ଆଡମିସନ କଣହେଲା, ହେଲା ନା କହିଲେ ସା
ନା ଆ ମୋର ଲାଇବ୍ରେରୀ ମେତେ ଦେଇଦଲେ ଖାଲି ଆଡମିନ ଟା ମତେ ସବମିଟ କରିବାର ଅଛି
ଆଚ୍ଛା।
ତାପରେ ଆସିଲୁ ବ୍ୟାଙ୍କ ବ୍ୟାଙ୍କ ରୁ ମୁଁ ଗାଇଲି ଟଙ୍କା ଉଠେଇବାକୁ ଆଲି ମୋ ଖାତାରେ ମୋର ମନେ ଥିଲା ବତିଶଶହ ନା ତେତିଶଶହ ଟଙ୍କା ଥିଲା ବୁଝିଲୁ କି? ବୁଝିଲ କି ମୋ କତିରେ ଥିଲା ମୁଁ ଭାଉ ମତି ବତି ତେତିଶ ହଉଛି। ମୁଁ କହିଲି ହଉ ଦିହଜାର ଟଙ୍କା ଉ ଉଠେଇକି ନେଇଯିବି ଆଉ ଏଇ ଯୋଉ ଦିହଜାର ତିନି ହଜାର ଉଠେଇକି ନେଇଯାଇଥିବି। ଆଉ ଉଠେଇବି ହେଇଯିବି ଆଉ କ ଏଇ ଯୋଉ ଆଡମିସନ ଯୋଉ ଫି ଟା ଦେଇଦେବି। ଭାବିକି ମୁଁ ଯାଇଥିଲି। ସିଏ କଣ ହେଇଛି ନା ସେ ଯୋଉ ମୁଁ ମନେ ନେଇକି ମୋର ଉଇଡ୍ରଲରେ ଉଇ ଉଇଡ୍ରୋ କରିଦେଇକି ଆସିଲି ଉଇଡ୍ରୋ କରିଦେଇକି ତେବେଳେ ଆସିଲି ସିଏ ମତେ କଣ କରଛନ୍ତି ନା ସେଠୁ ମୁଁ କହିଲି ଆଉ ଅଙ୍କଲ ଆଉ କେତେ ଟଙ୍କା ପଇସା ରହିଲା? ସେ ମତେ କହିଲେ। ଅ ସେମିତି କହିଲେ ଆଉ ସମୁଦାୟ ଅଛି। ଜିରୋ ବାଲାନ୍ସ ଅଛି ମୁଁ କହିଲି ବ ତିଶହ ଟଙ୍କା ଥିଲା ତ ଆଉ ନିହାତି ବାର ବତିଶହ ଥିଲା ଆଉ ସମୁଦାୟ ବାରଶହ ଟଙ୍କା ର ନା ଭାଇ ସିଏ ମତେ ଓଲଟା କହୁଛନ୍ତି ଆଉ ସମୁଦାୟ ଅଛି ଜିରୋ ବାଲାନ୍ସ ମୋ ମମି କହିଲି ମୁଁ କହିଲି ମମି କଣ ଜିରୋ ବାଲାନ୍ସ ଅଛି ମମି ମତେ ସେଠୁ କହିଲେ ଆଉ ସିଏ ବୋଧେ ଜାଣିନି ତତେ କହିଦେଇଛି।
ଜାଣିବେ ନି।
ମୁଁ ତାପରେ ସେଠୁ ଆଉ ଜଣେ ମାମୁଁ ମରି ଥିଲେ। ହଁ ତାପରେ ମୋ ମାମୁଁଙ୍କୁ ଡାକିଲି ମୁଁ କହିଲି ମାମୁଁ ଆସିଲେ ଟିକେ ଦେଖିବେ ଆପଣ କମ୍ପ୍ୟୁଟର। ତାପରେ ସେ ତାଙ୍କ କମ୍ପୁଟରରେ ଦେଖିଲେ। ଏ ଏଥର ତ ତାଙ୍କ କମ୍ପ୍ୟୁଟରରୁୁ ଯେତେବେଳେ ଦେଖିଲେ ସେତେବେଳେ ସେଠୁ ସେ ମୋତେ ଡାଇରେକ୍ଟ କହିଲେ କହିଲେ ନାଇଁ ନାଇଁ ଆଉ ଷୋଳଶହ ଟଙ୍କା ତମ ଖାତାରେ ଅଛି। ମୁଁ କହିଲି ଏଇଟା ସେଟା ପାଠ ପଢିନି ନା ଜାଣିନି।
ଆରେ ନା ନା ସେଟା ନୁହେଁ ଯେ ଆକାଉଣ୍ଟ ରେ ଯେତିକି ଥିବ ସେତିକି ସୋ କରିବା କଥା ନା ନାହିଁ।
ହଁ ସିଏ ତ ଆଜି ଯିଏ ବି ଯିଏ ବି ଆକାଉଟେଣ୍ଟ ବସିଛି ତାକୁ ତ ଆକାଉଣ୍ଟ ଟା ଜଣାପଡେ ନା ନାହିଁ। ମୁଁ କହିଲି ଏବେ ମୁଁ ମୋ ଖାତାକୁ ମୁଁ ଅପଡେଟ କଲି ତାପରେ ଅପଡେଟ ଲେଖା ହେଲା ଶୋଳ - ଟା ମୁଁ କହିଲି ଏଟା ମୂର୍ଖ ଟା ନା ଏଟା ଆସନି ପାଠ ପଢିନି।
ସେଇଟା ତ ଜାଣିବା କଥା ନା ଆକାଉଣ୍ଟରେ ବସିଲା ଆକାଉଣ୍ଟ ଯେତିକି ଅଛି ସେତିକି ଆମାଉଣ୍ଟ କହିବ। ଜିରୋ।
ଆଉ ସବୁ କାମ ଭଲରେ ହେଇଗଲା।
ହଁ ଆସିଲୁ ଆସିଲୁ ଦିଟା ବେଳେ ମୋତେ ଆଉ ଖାଇବାକୁ ଇଚ୍ଛା ହେଲାନି ମୁ ଖାଇଲିନି।
କାହିଁକି?
ମୋତେ ଆଜି ବହୁତ ମୋମୋ ଖାଇବାକୁ ଇଚ୍ଛା ହଉଛି।
ମୋମୋ କଣ? ଖରା ବେଳେ ମିଳିବ କି ଏଇ ସନ୍ଧ୍ୟା ବେଳେ ଆସିଥାନ୍ତ ମୋମୋ ଖାଇକି ଯାଇଥାନ୍ତ। ମୋମୋ ଏବେ ମିଳିବ ନା ଏବେ ଆସିଯାଅ ଖାଇକି ଯିବ।
ନ ହେଲା ମୋମୋ ଖାଇବା ଇଚ୍ଛା ହଉଛି ମୁଁ ମୋମୋ ଖାଇବି ଆଉ। ଖାଇବା ପାଇଁ ଏଠିି ନା ଇଟିଲି ଖାଇବାକୁ ଇଚ୍ଛା ହଉଛି।
ମୋ ପାଟିରେ ଗୁରେ କଣ ହେଇଯାଇଛି ମୁଁ ଜାଣି ପାରୁନି।
କଣ ହେଇଛି?
ପାଟି ଏଇ ଯୋଉ ଏ ଯୋଉ ଏ ଯୋଉ ଉପରେ ମାନେ ତାଳୁ ନୁହେଁ ତାଳୁ ତା ଉପରେ ଗୋଲ ଗୋଲ ହେଇକି କଣ ଗୋଟେ ହେଇଛି ମାନେ ବହୁତ ଜୋରେ କାଟୁଛି ଜୋରେ। ଯୋଉ ମ୍ୟାଲେରିଆ ହେଇଥିଲା ମୁଁ ଆଜି ଆଜି ଆଉ ଇଞ୍ଜେକ୍ସନ ନେଇନି। ମୁଁ କହିଲି ବୋଧେ ଭଲ ହେଇଯିବ ଆଉ।
ନା ମ୍ୟାଲେରିଆ ହେଇଥିଲା ତମେ ଇଞ୍ଜେକ୍ସନ ନବା କଥା ନା ନାଇଁ?
କଣ କରିବା ଆଉ ଆପଣଙ୍କ ଆଡେ କେମିତି କଣ ଚାଲିଛି?
ମୋର ଖବର ସବୁ ଭଲ ମୁଁ ମୋର ବି ଆସିଥିଲା ଗଲେ ଜାଣିଛନ ବଟ ମୁଁ କଲିିନି। ଆଜି ଥିଲା ଆଡ଼ମିସନ ଡେଟ ହଁ ଆଜ୍ଞା।
ସ୍ପଟରେ ମୁଁ ବି ଆଜି ବୁଝିଥିଲି ସେଇ ଯୋଉ ଆମ ଘର ପାଖ ଯୋଉ ବାଜିରାଉଜ କଲେଜ ସେ ବୁଝିଥିଲି ସେ- ହଁ ସ୍ପଟ କେବଳ ଜୁଲୋଜି ହବନି କି କେମେଷ୍ଟ୍ରି ହବନି କିନ୍ତୁ ବଟନୀ ହେଇପାରିବ।
ହଁ ସେଇ ତ ଯାହା ହେଲେ ଗୋଟେ କରିଦବା କଥା ଆଉ
ହଁ ମତେ ଆମ ସଞଜୟ ସାର୍ କହିଲେ କହିଲେ ଆଉ କିଛି ଟେନସନ ନେ ନା ପଣ୍ଡା ସାରେ। ଏବେ ଇଏ କହୁଛନ୍ତି ମାନେ ପ୍ଲସ ଟୁ ଛୁଆଙ୍କୁ ଛାଡୁଛନ୍ତି ମାନେ ପ୍ଲସ୍ ଥ୍ରୀ ଛୁଆଙ୍କୁ କାହାକୁ ସେ ଛାଡୁନାହାନ୍ତି।
ଏଇଠି ଆଙ୍କ ମ୍ୟାମ୍ ବଟନୀ ମ୍ୟାାମଙ୍କ ପାଖରେ ରହ ଆଉ ବଟନୀ ମ୍ୟାମ ତତେ ବହୁତ। ହେଲ୍ପ କରିବେ ସେ ବହୁତ ହେଲ୍ଫ ଫୁଲ ମ୍ୟାମ।
ହୁଁ ଭଲ ତାହଲେ ତାହେଲେ ବୋଟନୀ ଅନର୍ସ ଆଡମିସନ କଲ। ମୁଁ ବି ପ୍ଲାନ୍ ରଖିଛି ସ୍ପଟରେ। କରିନି କରିବି।
ମୁଁ ବି ଆଜି କରିଦେଇଛି।
କେତେ କଣ ଫିସ୍ ନେଲା?
ମୋର ତିନିଶ ଟଙ୍କା ନେ।
ମୋର ତା ହେଲେ ଦୁଇଶ ଟଙ୍କା ହେଇଯିବ ଆଉ।
କଣ କହିଲ?
ମୋର ତାହେଲେ ଦୁଇଶହ ଟଙ୍କା ଭିତରେ ହେଇଯିବ।
ହୁଁ ହଁ ତମର ଦୁଇଶହ ଟଙ୍କାରେ ହେଇଯିବ ତମର ତ ଗୋଟେ ଗୋଟେ ଖଣ୍ଡେ କୋ- ଟା ପାଇଛ ଆଉ।
ଭଗବାନ ତ ଦେଇଛନ୍ତି ଆଉ କଣ କରିବା।
ହଁ ନହେଲେ ଆମକୁ ସେ ଗୋଟାଏ ଜନ୍ମ ଦେଇଥାନ୍ତି।
କୁ ଯିବା ନାଇଁ କି?